ହ୍ୟାଲୋ।
ହଁ କେମିତି ଅଛ?
ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି।
ହଁ କଣ କରୁଥିଲେ?
କଣ କରିବି ବସଛି ତମେ କଣ କରୁଛ?
ନାଇଁ ଏବେ ଟିକେ ଆଜି ଥଣ୍ଡା ପାଗ କରିଛି ତ ବାହାରକୁ ଆସି ବୁଲୁଛି ମୁଁ।
ଓହୋ ଆଉ ପଢାପଢି କେମିତି ଚାଲିଛି?
ପଢାପଢି ଏବେ ଟିକେ ଏଗଜ ପରୀକ୍ଷା ସରିଛି ତ ସେଥିପାଇଁ ଏବେ ଟିକେ ଇଚ୍ଛା ଲାଗୁନି ପଢିବା ପାଇଁ।
ଓହୋ ଆଉ ଗାଁକୁୁ ଯାଇଥିଲ ନା ନାଇଁ?
ଗାଁ କୁ ପା ଏବେ ଏଇ ପରୀକ୍ଷା ସରିଲା ଆଉ କେତେ ଦିନ ଯାଉ ଯି ବି ଆଉ।
ଓ ହୋ ହୋ।
ହଁ ତମେ ଯାଇଥିଲ ଗାଁକୁ?
ମୁଁ ହଁ ଯାଇଥିଲି ଏବେ ରଜ ପୂର୍ବରୁ ଯାଇଥିଲି। ଆଉ ଆସିଲି ଆଉ।
ଗାଁ ରେ ତାହେଲେ ମିଠା ପାନ ଖାଇଥିବେ ତ ଆପଣ?
ହଁ ମିଠାପାନ ନା ମୁଁ ଖାଇନି।
ନାଇଁ ଇଚ୍ଛା ନାହିଁ କେ?
ନା ମୁଁ ମତେ ଭଲ ଲାଗେନି ଟିକେ ମିଠା ପାନ ଖାଇବା ପାଇଁ।
ଓହୋ ଆଉ କଣ ଶାଢ଼ୀ ପିନ୍ଧିଥିଲେ?
ନା ନା ଶାଢ଼ୀ ସେମିତି କିଛି ନାହିଁ ଏମତି ମାନେ ସାଧା ସିଧା ହିଁ ମାନେ ହେଲା ହଁ ଅଝଟା। ସେମିତି କିଛି ମାନେ ବହୁତ ଇଏ ନୁହ।
ହଁ।
ଉଁ।
ଆଉ ତାହେଲେ କଣ ଯେମିତି ପାଳନ ହଉଛି ସେମିତିଆ କଲେ। ଯେମତିକି ଅଳତା
ହଁ।
ତାପରେ ମେହେନ୍ଦୀ ସବୁ ଲଗେଇଥିଲେ ତିନି ଦିନ ଯାକ ରଜ ପାଳିଥିଲେ। ମାନେ ଆମର ସହରରେ ଟିକେ ଏତେ ପାଳୁ ନାହାନ୍ତି ନା।
ହଁ ନାଇଁ ଗାଁ ରେ ଯୋଉ ଗାଁ ଗାଁ ରେ ତ ମୁଁ ସେ ସମୟର ନଥିଲି ମୁଁ ବି ସହରରେ ହିଁ ଥିଲି। ତ ଏତେ ବି କିଛି ମାନେ ମଜା ମସ୍ତି କରିନି। ଏମିତି ହ ସାଧା ସିଧା ରେ ପଳେଇଲା ହଁ ହଁ। ହଁ ଗାଁ ସାଙ୍ଗସାଥୀ ମାନେ ଅଛନ୍ତି ଡାକୁୁଛନ୍ତି ସେମାନେ।
ଓଁ ହଁ ନାଇଁ ମୁଁ ଆଗେ ସାନ ବେଳେ ବୋଲି ଯିବାର ରଜ ସମୟରେ ତ ଗଲେ ସେ ଗ ଛରେ ଲଗା ହଉଥିଲା ତ ପ୍ରାୟ। ହେଲେ ସେଇଠି ମାନେ କେତେ ଜଣର ଘରେ ଘରେ ବି ହେଲେ ପାଳି ଦଉଛନ୍ତି ନା। ଦ୍ଵାର ବନ୍ଧରେ ଗୋଟେ ସାନ ଦୋଳି ଟି ହେଲେ ଲଗେଇକି ରି ସେଠି ଝୁଲି ଥାଉଛନ୍ତି ଆଉ ସେଇଥି
ହଉ ଆଉ ଏବେ ତ ଧାନ ଲଗା ଲଗି ଚାଲିଥିବ ନାଇ ମାନେ ଧାନ ତଳି ପକା ହେଇଥିବ ନା। ତମର ସେପଟେ ପଡିଲାଣି ନା ନାଇଁ?
ନାଇଁ ମୁଁ ତ ଏ ବିଷୟରେ ଜାଣିନି ଗଲେ ଯାହା ଦେଖିବା କଥା ଆଉ।
ହଁ ଆମ ଗାଁରେ ଏ ତଳି ପକା ହେଲା ତାପରେ ତ ଏବେ ବର୍ଷା ହନି ପଳେଇ ଆସିବ। ମାନେ ଧାନ ଲଗା ହବ ବିଲରେ ଆଉ ତାପରେ ଯେତେବେଳେ ଶୀତ ଦିନ ଯେତେବେଳେ ଆରମ୍ଭ ଯେତେବେଳେ ହଉଛି ସେ ସମୟରେ ଧାନ ଯାକ ମାନେ କଟା ଯାଏ, ମାନେ କଟା ହବ ଏମିତି ଆଉ। ତମର ଲଗଉନ ଧାନ ଚାଷ ତମର ହଉନି କି?
ନାଇଁ ଆମର ତ ବିଲ ନାହିଁ କିଛି କି ମୁଁ ଚାଷ ବି ପରେ ବି ଏତେ ଜାଣିନି ହେଲେ ଲେ।
ହଁ, ହଁ, ନା ଇଁ ଏବେ ଆମର ବି ଚାଲିଛି ଆଉ। ମାନେ ତଳି ପକା ହେଇଛି ଆଉ କେତେ ଦିନ ପରେ ମାନେ ବିଲ ଲଗା ହବ ତା ପରେ ଶୀତ ଦିନ ଆସିଲେ ସବୁ ଧାନ କଟା ହବ ଆଉ।
ବଢିଆ ନା ଗାଁକୁ ଗଲେ ଯାହା ଦେଖି
ହଁ, ହଁ, ହଁ, ହଁ, ଆମେ ସବୁ ଋତୁ ତମେ ଅନୁଭବ କରିପାରିବ ମାନେ ସବୁ ଋତୁରେ ତମେ ମଜା ନେଇପାରିବ ପ୍ରକୁତରେ ଗାଁ ରେ ରହିଲେ।
ଓ ବିଲକୁ ଯାଇ ଥାଉଛ କି ତମେ।
ହଁ, ହଁ, ମୁଁ ବିଲକୁ ଯାଇଛି। ହୁଁ, ମତେ ଭଲ ଲାଗେ ବିଲରେ ମାନେ କାମ କରିବା ପାଇଁ ମତେ ଭଲ ଲାଗେ ଆମ ଘରେ ବି ସମସ୍ତେ କାମ କରନ୍ତି ଯାଇକି ବିଲରେ ମୁଁ ବି କାମ କରେ ଯାଇକି। ଆଉ, ଆଉ ଶୀତ ଦିନରେ ତ ଅଲଗା ହିଁ କିଛି ମଜା ଥାଏ।
ସି ଯେ ଆ ତମର ଧାନ ଯେତେବେଳେ ଚାଷ ଆରମ୍ଭ ହଉଛି ସେତେବେଳେ କଣଛି ଠାକୁରଙ୍କୁ ପୂଜା କରି କିରୀ ଆରମ୍ଭ କରୁଛ ନା?
ହଁ, ଏବେ ଯୋଉ ଏବେ ଯୋଉ ତଳି ଯୋଉ ପକାହେଲା ସେଟା ତ ଅକ୍ଷୟ ତୃତୀୟା। ହ, ଦିନ ମାନେ ସେଦିନ ପୂଜା କରା ହେଇକି। ଆରମ୍ଭ କରା ହେଲା। ତା ପରେ ଆଉ ଗୋଟେ ପୂଜା କରାଏ ହୁଏ, ଯୋଉ ରାକ୍ଷୀ ପୂର୍ଣ୍ଣିମା ଦିନ ଯାଇକିନା ପୂଜା କରା ହୁଏ। କଣ ଗୋଟେ ହେଲା ତାପରେ ନୂଆ ଖାଇ ଆସେ। ହେଲା ନୂଆ ଖାଇରେ ଗୋଟେ ପୂଜା କରା ହୁଏ ଯେ ଫାଷ୍ଟ ମାନେ ଠାକୁରଙ୍କୁ ଦିଆଯାଏ ହେଲା।
ହଁ
ହଁ, ତାପରେ ସମସ୍ତେ ସେଦିନ ସେଦିନ ପୂଜା କରାଯାଏ ତା ପରେ ହିଁ। ନୂଆ ଅମ୍ଳ ଯୋଉ ହୁଏ ସେଟା ଖାଆନ୍ତି, ହଁ।
ଅ ସମସ୍ତେ ତା ହେଲେ ସେଦିନ ପୁରା ମାନେ ଘର ପୁରା ଗହଳି ଥିବ ନାଇଁ କିି।
ଆମର ପ୍ରକୃତରେ ଗୋଟେ ମାନେ ଆମ ପୂର୍ବ ପୁରୁଷ ଜଉମନେ ସବୁ ଥିଲେ ଆମ ମାନଙ୍କର ଗୋଟେ ଅଲଗା ପ୍ରକା। ତ ନିୟମ ଯେ ଅନ୍ୟର ମାନେ ଯୋଉଠି ମାନେ ବହୁତ ପ୍ରସିଦ୍ଧ ନୂଆ ଖାଇଟା। ସେପଟେ ତାଙ୍କର ଅଲଗା ଆଉ ଆମର ଏପଟେ ଅଲଗା ଆମକୁ। ଆମର ଏପଟେ କାନେ ସେମିତି ଅନ୍ୟ ମାନ ଅନ୍ୟ ଗାଁରେ ଯେମିତି ହୁଏ। ପିଠା ପଣା ଇଏ ସିଏ ଏତେ ଏମିତି ହୁଏନି ହେଲା ଆମର ଯୋଉ। କିଛି ନିୟମ ସେଇଟା ହଉଛି ମାନେ ମୁଖ୍ୟ ହଉଛି ସେ ଯୋଉ। ମହୁଲି, ମହୁଲି ନୁହଁ କି ମହୁଲି ର ମୁ ଯୋଉ ମଦ ତିଆରି ହୁଏ।
ହଁ, ହଁ, ହଁ, ସେଇଟା କେମିତି କରୁଛ ମୁଁ ଟିକେ କହୁନୁ ମୁଁ ଜାଣିନି ସେ ବିଷୟରେ ହେଲେଲେ।
ହଁ, ହଁ। ସେଇଟା ପ୍ରକୃତରେ ସେ ମହୁଲି ସେ ଯୋଉ ମହୁଲ ଗଛ ଯୋଉ ଥାଏ। ତାର ସେ ମହୁଲକୁ ଶୁଖେଇ କିନା ତାକୁ ବତୁରା ହୁଏ। ଵତୁରେକିନ କିନା ସେଠୁ ମଦ ତିଆରି ହୁଏ, ଏତିକି ହିଁ ସେଟା। ସେଥିରୁ ସେମାନେ ଦେଖିବାକୁ ସେ ବହୁତ ଅପରିଷ୍କାର ମାନେ ଏମତି ବାଲି ମାଟି ସବୁ ଲାଗିଥାଏ। କିନ୍ତୁ ଯୋଉ ମଦ ଯୋଉ ବାହାରେ ପାଣି ଯୋଉ ବାହାରେ ସେଠୁ ଯଉଆକୁ ମଦ ସେଗୁଡାକ ବହୁତ ମାନେ। ପୁରା ସଫା ହେଇକି ହିଁ ବାହାରେ ତମକୁ ଲାଗିବ ଯେ ନାଇଁ ଏଟା ପାଣି ସେମିତି ଲାଗିବ ତମକୁ ଯଦି ଦେଖିବ ସେଟା।
ଯା ହଉ ମହୁଲ ବି କାହାର ଗୋଟେ ଗୁଜୁରାଣ ମେଣ୍ଟିଇ। ପାରୁଚି ନାଇଁ କି ମାନେ ସେଇ ଯାଉକୁ ବି ଗୋଟେ ଗୋଟେ ବୃତ୍ତି ତା ହେଲେ।
ହଁ, ହଁ, ଆଉ ସେଥିରେ ତ ପୋଡ ପିଠା ବି ତିଆରି ହୁଏ, ମୁଁ ଏବେ କେବେ ଗୋଟେ ମାନେ ଦେଖିଥିଲି ଗୋଟେ ସେଥିରୁ ପୋଡ ପିଠା ବି ତିଆରି ହୁଏ ପରା ମହୁଲରୁ ଆଉ ଆଉ ହଁ ଆଉ ଆଘରେ ଯୋଉ ଲୋକ ଗୁଡାକ ଯୋ ଥିଲେ ଆଘ ମାନେ ପୂରବ ପୁରୁଷ ସେମାନେ ମାନେ କେମିତି ଏମିତି କେତେଟା ମହୁଲ ଅଛି ଯୋଉଟା କି ବହୁତ ସ୍ଵାଦିଷ୍ଟ ସେଇ ମହୁଲ ଗୁଡା ତାଙ୍କେ ଖାଆନ୍ତି ହେଲେ ମାନେ ଏମିତି ଜଷ୍ଟ ମାନେ ପାଟିକୁ ଟିକେ ଭଲ ଲାଗିବା ପାଇଁ ଏମତି ଖାଆନ୍ତି ବି ହେଲା ତ ସେ ଯୋଉ ଆମର ଯୋଉ ହୁଏ ଯୋଉ ହୁମ ଯଉ କଅ କହୁଥିଲି ନୂଆଖାଇ ସେ ସମୟରେ ଫାର୍ଷ୍ଟ ସେ ପ୍ରଥମେ ସେ ଯଉ ମଦ ତାକୁ ଟିକେ ମାନେ ଏମିତି ପୂର୍ବ ପୁରୁଷଙ୍କୁ ଦିଆ ହେଇକି ଆରମ୍ଭ ହୁଏ ଆମର ଏପଟେ ସବୁବେଳେ ସେମିତି ମାନେ ପୂରବ ପୁରୁଷଙ୍କୁ ହିଁ ଫାଷ୍ଟ ସେ ମଦ ହିଁ ଦିଆଯାଏ ହେଲା ସେଥିରୁ ହିଁ ସବୁ ମାନେ କାମଟା ଷ୍ଟାର୍ଟ ହୁଏ ହଁ
ନୂଆ ଗୋଟେ ଶୁଣିବାକୁ ପାଇଲି ଯେ ମାନେ ତମର ସେପଟେ ଦିଆ ହଉ
ହଁ ହଁ ମାନେ ଏମିତି ଯୋଉ ନିର୍ବନ୍ଧ ଯୋଉ ହୁଏ ହଁ ନିର୍ବନ୍ଧ ଯୁଉ ହୁଏ। ସେ ସମୟରେ ବି ମାନେ ମୁଖ୍ୟ ହଉଛି ସେଇଟା ହେଲା ଆଉ ଅନ୍ୟ କିଛି ବି ଗୋଟେ ତମେ କାମ ଯୋଉ କରୁଛ ଆରମ୍ଭ ଯୋଉ କରୁଛ ସେ ସମୟରେ ହିଁ ତା କୁ ଫାଷ୍ଟ ମାନେ ଏ ତଳେ ଏମିତି ପକାଯାଏ ମାନେ ପୂରବ ପୁରୁଷଙ୍କୁ ପ୍ରଥମେ ଦିଆଯାଏ ତାପରେ ଅନ୍ଯ ମାନେ ହଁ ଗ୍ରହଣ
ମାନେ ଗ୍ରହଣ କରନ୍ତି ହଁ ତାହେଲେ ପୂର୍ବ ପୁରୁଷଙ୍କୁ ଆରମ୍ଭ କରିକି ତାପରେ ସମସ୍ତଙ୍କଠୁ ଡିଆ ହେଇଥାଉଛି ନାଇକି।
ହୁଁ ହୁଁ।
ଯାହା ହଉ ଏବେ ବି ଏ ପରମ୍ପରା ଟାକୁ ବଜେଇ ରଖ ଖିଚ ନାଇଁ କି ମାନେ କେତେ ଜଣ ଏମତି କେତେ ଜଣ ଏମିତି ଟିକେ ଇଏ କରୁଛନ୍ତି କରୁନାହାନ୍ତି ହେଲେ ବି
ହଁ ହଁ।
ତ କିନ୍ତୁ ତମେ କରିଥାଉଚ ଭଲ ଲାଗୁଛି ତମକୁ ଦେଖିକି ମତି ମାନେ ଅଲଗା ପିଢି ଲୋକମାନେ ବି ସେମିତି କରିବେ ଯାହା ହେଲେ ଶିଖିବେ ସେଇଟା।
ହ ଆହୁରି ଆହୁରି ଗୋଟେ ସେ ନୂଆ ଖାଇରେ ମାନେ ନୂଆ ଧାନ ଆଣିକି ଏମତି ମାନେ ଘରେ ଏମିତି ଯୋଉ ଘର ଭିତରେ ଏମତି ମାନେ ଖୁଞ୍ଚା ଯାଏ ରଖାଯାଏ ତାକୁ। ସେଇଟା ପୂଜା କରାଯାଏ ତାପରେ।
ଓ ହୋ ହଁ।
ହଁ ନୂଆ ଧାନ ଆଣିବେ ଆଉ ସେଟାକୁ ଏମିତି ଖୁଂଚା ଯିବ। ଆଉ ସେଇ ଧାନରୁ ହିଁ ହଁ ସେଇଟା ତ ଧାନ ପୂଜା କରାଯାଏ ସେଟା ମାଙ୍କୁ ଦିଆଯାଏ କିନ୍ତୁ ଆମର ସେଦିନ ବି
ମାନେ ଯେ ମାଣ କହିଥାଉଛୁ ସେଇଟାକୁ ଆମେ ଧାନ ମାଣ।
ହଁ ହଁ ନାଇଁ ଏଇଟା କିନ୍ତୁ ଆଣିକିନା ମାନେ ଏମତି ଘର ଇଏରେ ଏନ୍ତି ମାନେ ଉପର କରିକି ଦିଅନ୍ତି ଖୁଞ୍ଚା ଯାଏ। ଏମିତି ରଖାଯାଏ ଗୋଟେ ଆଉ ମାନେ ସବୁ ବର୍ଷ ଆମର ତ କେତେ କେତେ ବର୍ଷର ଧାନ ଏମିତି ରଖାଯାଇଛି ଯୋଉ ପୂଜା ଯୋଉ କରାହେଇଥିଲା। ମାନେ ନୂଆ ଖାଇ ରେ ସେଇ ଧାନ ଗୁଡା ଅଛି। ଆଉ ସେଇଠୁ ଟିକେ ଧାନ ନେଇକିନା ଭାତରେ ପକେଇ ଦିଅନ୍ତି ସେଇଟା ତ ହେଇଗଲା ନୂଆଖାଇ ଆଉ।
ଓ ସେଦିନ ଖାଲି ମାନେ କ୍ଷୀରି ବି ହେଇଥିବ ତାହେଲେ ନୂଆ ଚାଉଳରେ ଏକା।
ହଁ ହଁ।
ଓହୋ ତାପରେ ତମର କଣ ଗ୍ରାମ ଦେବୀଙ୍କୁ ପୂଜା ଦେଇ ଥାଉଛ ପୂଜା କରିକିରି ତାପରେ ଘର ଲୋକ ମିଶିକିରି ସେଇଟା ଭୋଗ ଭଳିଆ ଖାଇଥାଉଛ ନାଇ କି।
ଆମର କିଛି ବି ଗୋଟେ ଯଦି ଆରମ୍ଭ ହୁଏ ହେଲା ମାନେ ଯେମିତି କହିଲେ ଯୋଉ ସେ ମଦର ଯୋଉ ଷ୍ଟାର୍ଟ ମାନେ ଆରମ୍ଭ କରାଯାଏ ପୂର୍ବ ପୁରୁଷଙ୍କୁ ଆଉ ଆଉ ଗୋଟେ ଗ୍ରାମ ଦେବୀଙ୍କୁ ବି ମାନେ ପୂଜା କରାଯାଏ ମାନେ ଏମତି ଆମର ସେପଟ କଣ କେମତି ମାନେ ଆଉ ବ ପ୍ରତି ସାହିର ଗ୍ରାମ ଦେବି ଥାନ୍ତି ହେଲା କି। ପ୍ରଥମେ ଯାଇକିନା ଗ୍ରାମ ଦେବୀଙ୍କୁ ପୂଜା କରାଯିବ ହେଲା ତାପରେ ଯାଇକି କିଛି ଗୋଟେ ତମେ କାମ ଆରମ୍ଭ କରିବ ଯେମିତି କିି ଦଣ୍ଡ ନାଚ ଗୋଟା ଆମର ଯୋଉ ପ୍ରସିଦ୍ଧ।
ହଁ ଦଣ୍ଡ ନାଚ ତ ମତେ ବି ବେଶୀ ଭଲ ଲାଗେ।
ହଁ ତମର ସେ ପଟେ ହୁଏ ନା ନାଇଁ ଦଣ୍ଡ ନାଚ।
ହଁ ଦଣ୍ଡ ନାଚ ହେଲେ ମୁଁ ପୁରା ରାତି ସାରା ବସିକି ଦେଖିଥାଉଛି। ରାତିରେ ଯେ କାଳି ନାଚ ଯେ ନାଚି ଥାଉଛନ୍ତି କାଳି ଠାକୁର ଯେ ଆସିଥାଉଛନ୍ତି ତାଙ୍କ ଦେହକୁ ବଢିଆ ଲାଗି ଥାଉଛି ନା ହଁ ସେଇଟା ବେଶୀ ପସନ୍ଦ ଆହୁରି ସେ ଯୋଉ ଭୋଗ ଯେ ଲି କରିଖାଉଛନ୍ତି ସେ ଭୋଗ କେବେ ଖାଇଛ ନା। ରାତିରେ ଯ ଯାଇକିରି ବଢିଆ ଲାଗିଥାଉଛି ନା ମାନେ କେବଳ ଅନ୍ନପ୍ରସାଦ ସିନା କିନ୍ତୁ ସେଇଟା କିଛି ବି ଦରକାର ନାହିଁ ସେଇଟାରେ ହିଁ ପୁରା ପେଟ ପେଟ ଭରି ହେଇଯାଉଥିବ ପୁରା।
ହଁ ଠିକ କହିଚ।
ଆହୁରି ଯେ ଶିବ ଠାକୁର ଯେ ଆସିଥାଉଛନ୍ତି। ବଢିଆ ଲାଗୁଛି ରାତିରେ ଇଆଡ଼େ ବି ସେ ସାପୁଆ ମାନେ ଯୋଉ ହେଲେ ସାପୁଆ ଖେଳାଳି ନା ସେମାନେ।
ହଁ ହଁ ସାପୁଆ ସାପୁଆ।
ହଁ ସେମାନେ ବି ହେଲେ କେ ତେ ବଢିଆ ସବୁଠୁ ବେଶୀ ଭଲ ଲାଗୁଛି ପୋଲିସ ବାଲା ଯାକ ଆସି ମଜା କରୁଥିବେ ସେଇଟା ବେଶୀ ବଢିଆ ଲାଗିଥାଉଛି ହଁ। ଆମର ଏମିତି ଦଣ୍ଡ ନାଚ ସବୁବେଳେ ହେଇଥାଉ ବୋଲି ଭଲ ଲାଗିବ। ଦେଖିବାକୁ ତାପରେ କେତେ ବଢିଆ ମାନେ ଏବେ ଯିଏ ଗଲା କେତେ ବଢିଆ ଲାଗୁଛି ନା ଯେ ଠାକୁରଙ୍କୁ ସବୁବେଳେ ଏମତି ଧରିକିରି ବୁଲିବେ କେତେ ମାନେ କଷ୍ଟରେ ତାଙ୍କେ ଇଏ କରୁଥିବେ ତାଙ୍କ ଉପରେ ଠାକୁର ପୁରା ସାହା ହଉଥିବେ ସବୁବେଳେ ନାଇଁ କି ହଁ ସେଇ ତ
କି
କେତେ କଷ୍ଟରେ ବି ଆମର ମାନେ ଓଡିଶା ରେ ଏମିତି ସବୁ ଅଛି ପରମ୍ପରା ସବୁ ଅଛି ସେଇ ଯାଗା ଦେଖିଲେ ବଢିଆ ଲାଗିଥାଉଛି।
ହୁଁ ହଁ ଠିକ କହିଛ।
ତମ ଗାଁ ରେ ଦଣ୍ଡ ବାହାରି ଥାଉଛି।
ହଁ ହଁ ଆମ ଗାଁରେ ଦଣ୍ଡ ହଉଛି ନା ଆମେ ସବୁ ମାନିକି ବି ରହୁଛୁ।
ଆଚ୍ଛା ତାହେଲେ ତମେ ପାଳି ଥାଉଛଲେ ହେଲେ ନାଇଁ କି?
ଫାଇଭ୍ ଥାଉଜଣ୍ଡ।
ଓ ହଁ। ଆଉ ସେ ଯେ ମାନେ ଆଉ କେତେ ଦିନ ପରେ ପୁରା ଘରକୁ ଆସୁଥି ଯିଏ ଯେ ମ ତମ ଘରୁ ଏମତି ଯାଉଥିବେ ନାଇଁ କି ସେଇ ଯାକ ଗାଁ ରେ ହିଁ ଦେଖିବାକୁ ବଢିଆ ଲାଗିଥାଉଛି କାଇଁକି ଗାଁ ର ଲୋକମାନେ ପ୍ରାୟ ଏଇ ଜାଗା ପୁରା ଖୁସି ର ସହିତ ଆନନ୍ଦର ସହିତ ସେଇଟାକୁ ପୁରା ଯାଇଥାଉଛନ୍ତି।
ହଁ ସେଇ ସମୟରେ ମାନେ ନିଜକୁ ବହୁତ ପରିଷ୍କାର ରଖ ମାନେ ଏଭଳି ଲାଗେ କାହିଁକି ନା ସବୁ ମାନେ ବାହାର ଜିନିଷ କିଛି ଖାଇବନି ବହୁତ ମାନେ ମାନିକିନା ରହିବ ହେଲା। ଏମିତି ଆଉ ମାନେ ଖାଇବା ବି ମାନେ ତେଲ ମସଲା ଗୁଡା କିଛି ଖାଇବନି ସେଥିପାଇଁ ମାନେ ନିଜକୁ ବି ବହୁତ ମାନେ ଭଲ ଲାଗେ ପୁରା ସାଧା ସାଧା ରେ ହିଁ ମାନେ ଦିନଟା ତେର ଦିନ ଯାକ କଟିଯାଏ କିନ୍ତୁ ଭଲ ଲାଗେ ସାଧା ହେଲେ ବି ବହୁତ ଭଲ ଲାଗେ ସେ ସମୟର ଖାଇବା ଟା।
ଓ ହୋ ହୋ।
ହଁ।
ସେମିତି ଭଲ କଥା ସାଧା ବି ତ ଖାଇଲେ ଦେହ ପାଇଁ ଭଲ ଏକା ନାଇଁ କି।
ହଁ ହଁ ଠିକ। ହୁଁ।
ହଁ ଆପଣଙ୍କୁ ଦଣ୍ଡ ନାଚଷରେ ବଢିଆ ଆପଣ କହିଲେ। ବଢିଆ ଲାଗିଲା ମତେ।
ହଁ ହଁ ଧନ୍ୟବାଦ ହଁ ରଖୁଛି ତାହେଲେ।
ହଁ ହଁ।
ହଁ।